ହାଲୋ ହ୍ୟାଲୋ ଆଜ୍ଞା ମ୍ୟାଡମ ଶୁଭୁଛି ନା ଭଏସ ଶୁଭୁଛି ନା?
ହଁ ଆଜ୍ଞା ମ୍ୟାଡାମ ନମସ୍କା
ହାଲୋ ଆଜ୍ଞା ନମସ୍କାର। ଭଏସ ଆସୁଛି ନା? ହଁ ମତେ ଶୁଭିଲା ଏବେ। ହଁ ମତେ ଏବେ ଶୁଭିଲା। ଆପଣଙ୍କୁ ଶୁଭୁଛି ନା? ହଁ ଭଲ ଅଛି। ହଁ। ଆଜି ଟିକେ ଅବୋ ଆଜି ଟିକେ ବର୍ଷା ର୍ଷା ହେଇଯାଇଛି ନା ସେଥିପାଇଁ ଟିକେ ନେଟୱାର୍କର ପ୍ରୋବ୍ଲେମ ହଉଛି। ଆଚ୍ଛା। ଆପଣଙ୍କ ସେପଟେ ବର୍ଷା ହେଇନି?
ହଁ ଆଡେ ବହୁତ ବର୍ଷା ହେଇଛି। ହଁ ବହୁତ ବର୍ଷା ହେଇଛି।
ଭଲ ଭଲରେ ଟିକେ ବର୍ଷା ହେଇଯାଇଛି ଆଜି। ଆପଣଙ୍କପଟେ? ହଁ -ହଁ ଆଜି ଭଲ ମାନେ ବର୍ଷା ଟା ବହୁତ ବହୁତ ସମୟ ଧରି ବର୍ଷା ହେଇଯାଇଛି।
ଅଁ ହ ହଁ ନାଇଁ ଆମ ଏପଟେ ବହୁତ ଲାଇଟିଙ୍ଗ ବି ହଉଥିଲା।
ଆଜ୍ଞା। ନାଇଁ ଏପଟେ ଜୋରରେ ଭଲ ବର୍ଷା ହେଇଛି, ମାନେ ଥଣ୍ଡା ଲାଗିଛି ଭଲ ବର୍ଷା ହେଇଛି, ଆଜ୍ଞା। ଆଉ କଣ କରୁଥିଲ ଏବେ?
ମୁଁ ଏଇ ଟିକେ ବସିଥିଲି ଆଉ।
ଆଜ୍ଞା। ଆଉ କଣ କି? ନାଇଁ ମୁଁ ବି ସେଇ କାମ ଟିକେ ସରିଲା ବସିଥିଲି। ମୁଁ କଣ କି ଭାବୁଥିଲି, ଯୋଉ ଆସିଛି ନା? ଗାଁ କୁ ଛୁଟି ରେ ବାପ ଘର କୁ ତ ଅ - ଅ - ଅ - ଅ ମୁଁ ଭାବୁ ଥିଲି ଟିକେ ଏଇ ଯୋଉ ଛୁଟି ତ ଅଛି, ତ ଏଇ ଛୁଆ ପି ଅଛନ୍ତି ବି ଘରେ ସବୁ। ତ କଣ ଟିକେ ବୁଲାବୁଲି ପାଖଆଖ, ବେଶୀ ଦୂର ତ ଯାଇ ହଉନି ପିଲା ମାନଙ୍କୁ ନେଇ। ଖରା ଗରମ ରେ ଆଉ କଣ ଟିକେ, ମାନେ ସୁବିଧା କେମିତି ହବ ଆପଣଙ୍କ ସହିତ ମିଶିକି ଆମେ ଟିକେ ଯାଆନ୍ତେ ଆଉ କେମିତି କଣ ଯାଇକି ଟିକେ ପୁରୀ ଠାକୁରଙ୍କୁ ଦର୍ଶନ କରନ୍ତେ ଆଉ ସେଇ ଆଖ ପାଖ ମନ୍ଦିର ଟିକେ ମୋର ଆପଣ ଆପଣ କଣ ବେଶୀ ଯାଆନ୍ତି ନା। ତ ସେ ଆଖପାଖ ମନ୍ଦିର ଆଉ ଯୋଉ ପାଖରେ ରିଜର୍ଟ ସବୁ ହେଇଛି ସମୁଦ୍ର କୂଳରେ ତ ମୋର ତାପରେ ଏତେ ଆଇଡିଆ ନାହିଁ। ମୁଁ କହିଲି ନାଇଁ ମ୍ୟାଡ଼ାମଙ୍କୁ ଟିକେ ପଚାରିବା ସେଇ ହିଁ ମତେ କହିପାରିବେ ଠିକ ଠାକ କଣ
ହୁଁ ହୁଁ ହୁଁ ହଁ ଯିବା ଗୋଟେ ଦିନ ଯିବା ମିଶି ଆସିକିନା ଯିବା ମୁଁ ବହୁତ ଥର ଯାଏ ତ ମୋର ଟିକେ ମାନେ ଅଛି ଆକ୍ଚୁଆଲି ପୁରୀ ହଁ ଆପଣ କୋଉଥିରେ ଯିବା ପାଇଁ କହୁଛନ୍ତି ବସରେ ଯିବା ନା କେମତି ଯିବା?
ଆମେ ସୁବିଧା କଣ ଟା ଆମକୁ ହବ।
ଆକ୍ଚୁଆଲି ଯଦି ଆମେ
ବଜେଟ୍ ଦେଖିବା ଯଦି କମ୍ ବଜେଟ୍ ହଁ ତାହେଲେ ବସରେ କିଛି ଅସୁବିଧା ନାହିଁ ଆଜ୍ଞା ଯଦି ବଜେଟ୍ ଟିକେ ଅଛି ତାହେଲେ ଆମେ ଗାଡ଼ି ବସ୍ ନ ଗାଡ଼ି ନାଇଁ ପର୍ସନାଲ ଗାଡ଼ି କରିକି ଗଲେ ସେଠି ବୁଲିବା ପାଇଁ ବି ଗାଡ଼ି ଆମେ ଦି ଯା ବିଲ ଗୋ ଗୋଟେଦିନ କି ଦି ଦିନ ନ ରହିଲେ ସବୁ ତ ବୁଲିକି ଦେଖି ପାରିବାନି ଆଉ ଛୋଟ ପିଲାମାନେ ଯାହାବି ହେଲେ ଗୋଟେ ଦିନରେ କଣ ବୁଲି ବାଲି ଆସିପାରିବେ କି ତ ଆମେ କହିବା କଥା କଥା କି ଆମେ ଏଠୁ ବସରେ ପଳେଇବା, ବାକି ତା ଭିତରେ ଯେତେବେଳେ ବୁଲିବା ଆମେ ରିଜର୍ଭ ଗାଡି କରିକି ବୁଲିବା। ଅଟୋ ହେଲା କି ଗାଡି ଯାହା ହେଲା ଆମକୁ ସୁବିଧା ହବ
ଫାଷ୍ଟ ହେଲା ଆମେ ଯି ଜଗତପୁର ଯାଉଛି ଜଗତପୁରରେ ଗୋଟେ ବସ୍ ଯାଉଛି ଗମେଣ୍ଟ ବସ୍ ବୁଝିପାରିଲେ ନା ଯୋଉଟା କି ଯେ ଡାଇରେକ୍ଟ ପୁରୀରେ ପହଞ୍ଚଉଛି। ନହେଲେ ଆମର ଯୋଉ ପ୍ରାଇଭେଟ ବସ୍ ଅଛି ଏସିି ବସ୍ ଯାଉଛି ପ୍ରାଇଭେଟ ସବୁ ଏସି
ସବୁ ଏସି ବସ୍ ଆଜ୍ଞା ଯାଉଛି ପୁସବ୍ୟାକ ବାଲା ଆଜ୍ଞା ସେଇଟା ସେଇ ପାଖାପାଖି ହଣ୍ଡ୍ରେଡ୍ ଟୋଣ୍ଟି ଥର୍ଟି ଏମତି ନଉଚନ୍ତି ଆଜ୍ଞା ଏଇଟା ତ ସୁବିଧା ହବ ଆପଣ ପଳେଇଆସିବେ
ବାଦାମବାଡ଼ି ବସ୍ ଷ୍ଟାଣ୍ଡରୁ ବସିବ, ହଁ।
ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ଯଦି ଆମେ ବସୁଚେ ହୁଁ ହୁଁ ହୁଁ ତାପରେ ଏଇନା ଡାଇରେକ୍ଟ ପହଞ୍ଚିଯିବ ଆମେ ପୁରୀରେ ଡାଇରେକ୍ଟ ବସ୍ ସେଗୁଡା?
ଡାଇରେକ୍ଟ ସେଗୁଡ଼ା। ଡାଇରେକ୍ଟ ଆପଣଙ୍କୁ ଆଉ କୋଉଠି ଓହ୍ଲେଇବାର ନାଇଁ କିଛି ନାହିଁ ପୁରା ଯୋଉଠି ବା ପୁରୀ ବସ ଷ୍ଟାଣ୍ଡ।
ଓଲ୍ହେଇବା ଯୋଉଠି ସେଠି ସେ ରଖିଦବ ସେଇଠୁଁ ଏଗେନ ଆପଣଙ୍କୁ ସେଠୁଁ ତ ଆମେ ଯୋଉ ହଁ ଯୋଉଠି ରହିବା ଆମେ ଗେଷ୍ଟ ହାଉସ ହେଲା କି ହୋଟେଲ ହେଲା ଯାହା ରହିବା ସେଇଟା ଦେଖିକି
ତ ହଁ ସେଇଟା ଗଲା ଏବେ ଆମେ ଗଲା ବସ୍ କଥା ଏବେ
ଏବେ ଆପଣ କଣ ଲଜରେ ରହିବେ ନା ହୋଟେଲରେ ରହିବେ ନା ଏଇ ଯୋଉ ପାନ୍ଥ ନିବାସରେ ରହିବେ ଗରମେଣ୍ଟର? ଆଚ୍ଛା ନାଇଁ ପାନ୍ଥନୀମାସ ଛୋଟ ପିଲା ନେଇକି ଆମେ କଣ ରହିପାରିବା କି କିନ୍ତୁ ତାର କଣ କେମିତି ଫାସିଲିଟି କଣ ସବୁ? ଆମେ ଯିବାର ଆକଚୁଆଲି ମାସେ, ପାନ୍ଥ ନିବାସ ଗଭମେଣ୍ଟ ର ବହୁତ ଭଲ ଅପ୍ସନ ଆଉ ବହୁତ ଭଲ ମାନେ ଫିଚର୍ସ ଆଜ୍ଞା କ୍ୱାଲିଟି ବି ଭଲ ସେମାନେ ମେଣ୍ଟେନ କରୁଛନ୍ତି, କ୍ୱାଲିଟି ବି ବହୁତ ଭଲ ପୁରା ନିଟ ଏଣ୍ଡ କ୍ଲିନ ଆଜ୍ଞା ଆଜ୍ଞା। ବହୁତ ଭଲ
ମୁଁ କଣ କହିଲେ ପାନ୍ଥନିବାସ ସବୁବେଳେ ଟିକେ
ବୁକିଂ ମିଳେନି, ଯଦି ଯିବାର ଅଛି ତମକୁ ମାସେ ଦେଢ଼ ମାସେ ଆଗରୁ ବୁକିଂ କରିବାର ଅଛି ହେଲା ପାନ୍ଥ ନିବାସ ଲୋକେସନ ବି ଡିଫରେଣ୍ଟ ଡିଫରେଣ୍ଟ ଅଛି ହୁଁ ହୁଁ ଗୋଟେ ଲୋକେସନ
ବାଏ ପୁରୀ ମନ୍ଦିର ଅଛି।
ଆମେ ଯୋଉ ହଠାତ କିନା ଯିବା ପାଇଁ ତ ସେଇଟା ହେଇପାରିବନି।
ସେଇଟା ହେଇପାରିବନି ତ ସବୁ
ସୁଠାରୁ ହେଲା ଆାଲି ପ୍ରେଟ ମାନେ କଣ କହିଲୁମ କିଲ ଆପଣଙ୍କର ଗୋଟେ ବ ବେଇ
ଆପଣ ତଳ ଫ୍ଲୋରେ ରହୁଛନ୍ତି ଆଉ
ଆଉ ଦିଟା ଫ୍ଲୋରି ବୁଝପ ନା ଆପଣ ଗୋଟେ ପିଲାକୁ ରଖିଦଛନ୍ତି ତା ଦେହରେ ମାନେ କିଚେନ ଅଛି ରୁ ଅଛି ସବୁ ଅଛି ମାନେ ଆପଣ ଯଦି ଗଟେ
ପରିବାର ଗଲେ ଚାରି ପାଞ୍ଚ
ତିନିଟା ରୁମ୍ ଅଛି ତିନିଟା ରୁମ୍ ଉଜ କଲେ ତାପରେ ସେ କିଚେନ୍, ସେ କିଚେନ ରେ ଆମେ ନିଜେ ରୋଷେଇ କରିବା ନା ପିଲା କରିକି ଦେବ ଆମକୁ ଖାଇବା, ନା ନା ଦେଖନ୍ତୁ ମାଡ୍ୟାମ ଆମେ ଚାହିଁଲେ
ନହେଲେ କି୍ରନା ଖାଇପାରିବା
ଆଉ ଗୋଟେ ଗୋଟେ ଜାଗାରେ ଅନ୍ତା ତାଙ୍କର ପିଲା ଖାଆନ୍ତି ସେମାନେ ରୋଷେଇ କ ଦିଅନ୍ତି ଆଜ୍ଞା। ନିଜ କିଚେରେ ନିଜେ ବି ରାନ୍ଧିକି ଖାଇପାରବ ଆଜ୍ଞା। ସେ ସବୁ ସୁବିଧା ବି ଅଛି।
ଆମୋନେ ଗେ ହ ଉପରେ ଡିପେଣ୍ଡ କରେ ଆମେ କୋଉ ପ୍ରାଇଭେଟ ଗେ ହାଉ ନଉଛେଟେ
ଗୋଟଡରେ ତାଙ୍କର ଖାଇବା ଥାଏ ଗୋଟଏଟ ି ରହିଲ ଦାନ ସେଇଜ ମାନ ଆଣ ହଜାର ର ପନ୍ଦରହ ଭ ମିଳିଯିବ
କୁ ମନ୍ଦିର ବି ମିଳିଯିବ। ମନ୍ଦିର ମାନେ ଟିକେ ଗଳି ଭିତରେ ମିଳିବ। ଆପଣ ଚାଲିକିନା ଆରାମ୍ ସେ ଆସିନେ ଦର୍ଶନ କରିପାରିବେ।
ଯେମିତି ବଡ ଦାଣ୍ଡରେ ସବୁ ଥାଏ ଛୋଟ ଛୋଟ ଲଜ ସେଇଠି ରହିପାରିବେ। ଆଉ ଆଜିକାଲି ସମସ୍ତେ ମେଣ୍ଟେନ ତ ସମସ୍ତେ କରୁଛନ୍ତି। କେହି ଅସନା ବସ୍ନା କେହି କରୁନାହାଁନ୍ତି ଆଜ୍ଞା ଆଉ ତ ହୋଟେଲ ହେଇଗଲେ ହାଇ ବଜେଟ ହେଇଯିବ। ଭଲ ଭଲ ସମୁଦ୍ର କୁଳପାଖ ହୋଟେଲ୍ ହେଲେ। ସମୁଦ୍ର କୂଳ ପାଖରେ ଆଉ ସମୁଦ୍ର କୂଳ ପାଖରେ ହିଁ ସେମିତି ମ୍ୟାଡାମ ଯୋଉଟା ପ୍ରାଇଭେଟ ପ୍ରପର୍ଟି ମୁଁ ଯେମିତି କୋହୁଥିଲି। ହଁ ହଁ ସେମିତିଆ ମୁଦ୍ର ପାଖରେ ବି ଅଛି। ଆଛା ଆଉ ଏଇଟା ଯୋଉ ହେଇଛି। କଣ ଗୋଟେ କହୁଛନ୍ତି ଯୋଉ ଇଏ ରେ ରେଜଟ୍ ଭଳିଆ କଣ ଯୋଉ ବ୍ଲୁ ଫା ଫ୍ଲାଗ୍ ଗୋଟେ।
ବ୍ଲୁ ଫାଗ୍ ରେଜଟ୍ ସେଇଟା ଆକ୍ଚୁଆଲି ମ ମ୍ୟାଡମ କଣ କହିଲ ଯେମତି ଅଛି ଆମର ମେ ଫେୟାର ଅଛି ତାପରେ ଆଟିସି ଅଛି। ଆପଣଙ୍କର ପ୍ରମୋଦ ରିସର୍ଟ ଅଛି। ବହୁତ ସାରା ଅଛନ୍ତି। ମାନ ତା ଦେହରେ ଆକ୍ଚୁଆଲି ପର ଡେ
ପାଞ୍ଚ ହଜାର ସାତ ହଜାର ଆଠ ହଜାର ନଅ ହଜାର ଆଜ୍ଞା ନେ ସେମିତି ଫାମିଲି ଯଦି ନେଇକି ଗଲ ତାଲେ।
ପାମିଲ ରହିବ। ହଁ ତାପରେସିଙ୍ଗିଲ୍ ରୁମକୁ ବୁଝିପାଇଲେନା।
ହଁ ହଁ ସିଙ୍ଗଲ ରୁମ୍ କୁ ତା ଦିହରେ କଣ କହିଲେ ମ୍ୟାଡମ୍। ଆପଣ ଯଦି ଯାଉଛନ୍ତି। ତା ଦେହରେ ତାଙ୍କର ବ୍ରେକଫାଷ୍ଟ କମ୍ପଲସରି ଥାଏ ହେଲା।
ଆପଣ ସ୍ୱସ୍ତି ପ୍ରିମିୟମରେ ଯଦି ରହୁଛନ୍ତି ହୋଟେଲ ସୋସତି ପ୍ରିମିୟର ମୁ ଯେତିକି ଜାଣିଚି।
ଜାଣିଛି ତାର ଅ ମାନେ କଣ ତ ବ୍ରେକ୍ଫାଷ୍ଟ ଟା ହୁଁ ବଫେଟ୍ ଲାଗେ। ବଫେଟ୍ ଲାଗେ ହଁ ଆଜ୍ଞା ପଇସା ବି ସେମିତି ହଁ ଯେ ହିସାବରେ ସେ ନେଇଯିବେ ସେଇ ହିସାବରେ ତାଙ୍କ ର ସେମାନେ ରଖିବେ ବ ଫେଟ ରଖିବେ କି ଆଉ ତା ପରେ ହଁ ଆଉ ଗୋଟେ ଜିନିଷ ଯି ମୁଁ ଭାବେ ଯେ ତମେ ପୁରୀ ଯାଉଛ। ତମେ ଖାଲି ଯଦି ପ୍ରପରଲି ଏନ୍ଜାୟ କରିବା ପାଇଁ ଚାହୁଁଛ ଆଜ୍ଞା।
ତାହେଲେ ସୋସ୍ତି ପ୍ରିମିୟମ ଆଇଟିସି ଏଗୁଡାକ ପ
ପୁରୀ ମନ୍ଦିର ରେ ମନ୍ଦିର ବୁଲିବା ଆଖ ପାଖ ଯୋଉ ମନ୍ଦିର ହଁ ହଁ ହଁ। ହଁ କେତେ ସବୁ ଦେଖିବା ଜାଗା ଅଛି। ତାପରେ କୋଣାର୍କ ହେଲା ସି ବିଚ ଟିକେ ବୁଲିବା ହେଲା ଆଉ ସେଇ ସବୁ ହୋଟେଲ ଯୋଉ ମ ହେଇ ଯ ସିଏ କଣ ବାହାର ଲୋକଙ୍କ ପାଇଁ। ସେମାନେ ଆଇଲେ ତାଙ୍କର ତାରି ଭିତରେ ରହିଲେ। ବୁଲିଲେ ଆମେ ଏଇ ଯେଉଁ ପାଖ ଆଖ ରହିଲେ। ଖାଲି ଯାଉଛେ ଛୁଆମାନଙ୍କୁ ଏଞଜୟ ପାଇଁ ଆମେ ନିଜର ଦର୍ଶନ ପାଇଁ ଠାକୁରଙ୍କ ଦର୍ଶନ ପାଇଁ। ଆମକୁ ହେଲା ଏଇ ଲୋକ କାଲ୍ ଜିନିଷ ହିଁ ଠିକ୍।
ମୁଁ ଆମେ ସବୁବେଳେ ମ୍ୟାଡାମ କଣ କରୁ। ପୁରୀ ମନ୍ଦିର ପାଖରେ ନଉ ରୁମ୍ ହେଲା। ମାନେ ମନ୍ଦିର ଠାରୁ ସେ ଗୋଟେ କିଲୋମିଟର, ଦି କିଲୋମିଟର ଡିଷ୍ଟାନ୍ସ, ରେଡିଆନ୍ସରେ ହଁ ହଁ। ସେତିକିରେ ନଉ ଆଉ କଣ କରୁ ପିଲାଙ୍କୁ ବିଚ୍ ଫିଚ ଗାଧେଇ ଦଉ। ସନ୍ଧ୍ୟା ବେଳେ ଯାଇନା ମନ୍ଦିର ଭିତରକୁ ପସୁ।
ନଅ ଟା ସାଢେ ନଅ ଟା ଦଶଟା ବଳୁ କୁ। ଆଜ୍ଞା ସେଠି ଟିକେ ମାନେ।
ଆଉ ସବୁବେଳେ ଯେତେବେଳେ ବି ମ୍ୟାଡାମ ମନ୍ଦିର ଯିବେ। ସବୁବେଳେ ଗୋଟେ ଜିନିଷ ମାନେ ଧ୍ୟା।
ଧ୍ୟାନ୍‌ରେ ରଖିବେ। ହୁଁ। କି ଆପଣ ଯେମିତି ମାନେ କଣ କହିଲେ ଶନିବାର, ରବିବାର ଯିବେନି। ନାଇଁ ସେଇଟା ହଁ।
ହେଲା ଆଉଉ ଚୁଟି ଦିନ। ବେଶୀ ବହୁ ମାନେ ଏଥର।
ଏବେ ମ୍ୟାଡ଼ମ୍ ଚାଲି ନଥିଲା କି ମଳମାସ ସକା। ସେ ଯୋଉ ଉ ଚାପ ମାସ ଚାପ। ଚନ୍ଦନଯତ୍ରା ବହୁତ ଦିନ୍‌ରେ।
ଚନ୍ଦନ ଯାତ୍ରା ଚାଲିଥିଲା। ଯଉଟା କି ସେଇ ଚନ୍ଦନ ଯାତ୍ରା ଆମେ ଜାଣିିନଥିଲୁ କି ଚନ୍ଦନ ଯାତ୍ରା ଚାଲିଛି। ଆମେ ଶନିବାର ଗୋଟେ ପଳେଇଛୁ। ସେକେଣ୍ଡେ ସଟର ଡେ ବି ସେଟା। ଆମର ଆଉ ଏତେ ଧ୍ୟାନ୍‌ରେ ନାହିଁ। ଆମେ ଘରେ ଆସିକି ନା ପହଞ୍ଚିବାକୁ ହଁ ସେଇ। ଏ ସବୁ ଜିନ ମାନଙ୍କୁ ଗଲେ ନା। ଆପଣ କେବେ ଭଲସେ ଠାକୁରଙ୍କୁ ଦର୍ଶନ କରିପାରିବେନି। ଟିକେ ବୁଲି ପାରିବେ। କିଛି କରିପାରିବେନି ତ ସବୁଠାରୁ ବେଷ୍ଟ ହେଲା। ହଁ। ଆହୁରି ଅସୁବିଧା। ଏବେ ଅବଶ୍ୟ ମନ୍ଦିର ଭି ରେ ଆଗରୁ ତ ଦିନେ ସମୟ ଥିଲା ମ୍ୟାଡାମ ମନ୍ଦିର ଭିତରେ କିଛି ବି ଟଏଲେଟ ଫଏଲେଟ କିଛି ନଥିଲା। ବାଥରୁମ ଫାଥରୁମ ଏବେ କିନ୍ତୁ ଏତେ ସୁନ୍ଦର ପରିଷ୍କାର ଆଉ ଏତେ ବଢିଆ ମାନେ ୱାସ ରୁମ୍ କରିଦେଇଛନ୍ତି। ଯୋଉଟା କି ଯେ ବହୁତ ସୁନ୍ଦର ପୁରା।
ପୁରା ଆଜ୍ଞା। ମାନେ ମନ୍ଦିର ମ ପାଖାପାଖିରେ।
ହଁ ମନ୍ଦିର ମନ୍ଦିରର ଆପଣଙ୍କର ବ୍ୟାକ୍ ଦୁଆର ଯୋଉଟା ଅଛି। ଅ ଅ ପଶ୍ଚିମ ଦ୍ୱାର ପଶ୍ଚିମ ଦ୍ୱାର କତିରେ ପୁରା ମାନେ ଜେଣ୍ଟସ, ଲେଡିଜ ଆଉ ଯୋଉମାନେ ସ୍ପେଶାଲ ଚାଇଲ୍ଡ ଅଛନ୍ତି। ତାଙ୍କ ମାନଙ୍କର ପାଇଁ ମଦରସ୍
ଆଜ୍ଞା ଆଜ୍ଞା ଆଜ୍ଞା ଆମେ ତାହାଲେ ମାଡାମ୍ ଠିଆ କରିବା ମୁଁ ଆପଣଙ୍କୁ ଆଜ୍ଞା। ଥାଇ ଯିବି କି ଆମେ ମିଶିକିରି ପ୍ଲାନ୍ ବନେଇବା, ଆ ସୁବିଧା ଦେଖି ଯୋଉଟା ଆମକୁ ହଁ ଯୋଉଟା। ସୁବିଧା ହବ ସେଇଟା ହିଁ କଥ ରଖୁଛି ଧନ୍ୟବାଦ୍।